କଣ କରୁଛୁ?
ଏଇ ବସିଥିଲି ଫୋନ ଦେଖୁଥିଲି ଆଉ ତୁ?
ହଁ ମୁଁ ବି ସେଇ ବସିଥିଲି ବର୍ଷା ହେଉତ ଏଇଠି ବସିଥିଲୁ ଆଉ ଖାଇସାରିଲଣି?
ତମର ସେପଟେ ବର୍ଷା ହଉଛି ନା?
ହଁ ଆମର ଆଡେ ବର୍ଷା ତ ଛାଡୁନହିଁ ଲଗାତାର ଲାଗିକି ରହିଛି।
ହଁ ଆଉ ସବୁ ଘରେ ସମସ୍ତେ ଭଲ?
ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି ଆଉ। ଆଉ ପାଠ ପଢା କଣ ଚାଲିଛି?
ହଁ ପାଠ ପଢା ସେମିତିଟିକେ ଭଲ ଚାଲିଛି ଆଉ। ପ୍ଲସ ଟୁ ତ ସେଣ୍ଡ ହେଲା ଟିକେ ଭଲ ଚାଲିଚ।
ଓ ହୋ।
ଆଉ ତମ ପାଠ ପଢା ଏବେ କେିତି ଚାଲିଚି।
ହଁ ମୁଁ ପାଠପଡା ଚାଲିଛି ଯେମିତି ଆଉ।
ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ନା ମୁଁ ଖାଇନି ମୋର ଖାଉ ଖାଉ ପାଞ୍ଚଟା କି ଛଅ ଟା। ଆଜ୍ଞା ମୋର ଖାଇବାର ଅଭ୍ୟସ ନାହିଁ। ଖାଉଛି ଉଠୁଚି ଉଠିଵାଟା ଲେଟ୍ ଆଜି ଖାଇବା।
ଉଁ ହୁଁ।
ସେଥିପାଇଁ ମୁଁ ଟିକେ ଲେଟ ରେ ଖାଏ ଆଉ।
ହୁଁ ହୁଁ। ଆଉ କଲେଜ ଜି ଯାଇ ନଥିବ ତ।
ସେ ନା ଯାଇନି ବର୍ଷା କେଡୁ ଯ ସେପଡେ ଆଉ କିଏ କ ମୁଁ ସ୍କୁଟି ନେଇକି ପଳାଏ। ଆମର ସକାଳ ସାତଟା ଆଠଟା ସେଇ ଟେ ଟାଇମ ଟେବୁଲ ଅଛି ଆଉ।
କୋଚିଂ ତ ଯାଉଥିବ।
ହଁ ମୋର କୋଚିଂ ଚାଲିଚି ପ୍ଲସ୍ ଥ୍ରୀ ବି ଏତେ କୋଚିଂ ଫୋଚିଂ ଯିବା ର କିଛି ଦରକାର ନାହିଁ।
ହୁଁ ହୁଁ। ଆଉ କଲେଜ ତମେ ଡେଲି ଡେଲି ଯାଅ ନା ଏମତି କେବେ କେମିତି ଯାଅ କ୍ଲାସ ପାଇଁ।
କେତଳେ କେମିତି ଯାଏ।
ଓହୋ।
ହଁ ଏମତି କେତେବେଳେ କେମୀ
ଆ ତମ ଗାଁରେ କଣ ରାମିଳା ଫାମିଳା ହଉଥିଲା।
ହଁ ଏବେ ରାମିଲା ନୂଆ ବହି ଚାଲିଚ ପୂଜା ହେଲା ବା ନୁଆ ବହି।
ହଁ ମୋ ଭାଇ ମାନ ସମସ୍ତେ ଅଛନ୍ତି ଆଉ ରୁମ୍ ନୋଉ ନେଇଛନ୍ତି। କରୁଚନ୍ତି ଆଉ।
ହୁଁ। ଆଉ ରାନ୍ ଦିଦି ଖବର କଣ ସେ ବାହା ହେଇଗଲା? ଡାକିଲାନି ମୁ କହିଲି ହଁ ତାର ମନ ନଥିବ ଡାକି ନାହିଁ ଆଉ?
ହଁ ଏବେ ଏଇ ଏବେ ରିସେଣ୍ଟ ଦି ମାସ ତିନି ମାସ ସବ ଏଇଚି ମ?
ମୁଁ ସେ ଭାଲି ତରତର ରେ ବାହାଘର ହେଥ ଡାକିନେ କୋଉଠି ସେ ବାଆ ହେଲା ଆସି
ସେ ଭୁବନେଶ୍ଵର।
ଜଟେ ବାହେଇ ଗଲା
ହଁ।
ଆଉ ଯାଇନୁ ତା ଘରୁକୁ।
ହୁଁ ନା। ଯାଇନି ଏବେ ଯିବା କେବେ ଗୋଟେ ସେପଟକୁ ଗଲେ। କାମ ହେଲେ ଯିବାର ଅଛି। ଆଇ କେତେ ସେମିତି କିଛି ନାହିଁ ପ୍ଲାନ୍।
ହଁ ମତେତେରେ ହଁ ମତେ ଥରେ କନେଇ ଭାଇ କଲ୍ କରିଥିଲା କହିଲା ଫିଷ୍ଟ କରିବାକୁ ମୁଁ କହିଲେ ହଁ ପଚାରେ ରହ କଇଲା ରାନି ରାନ୍ ଦିଦି ଆଉ କଣ ତାଙ୍କ ହଜବେଣ୍ଡ ଆସନ୍ତୁ କରିବା ଫିଷ୍ଟ ଆଉ।
ହଁ ହଁ। ଆଉ ପୁରୀ ଫୁରି ଯିବାର ପ୍ଲାନ୍ ଅଛି ନା ନାଇଁ ରଥଯାତ୍ରାରେ।
ରଥଯାତ୍ରା କୁ ପୁରୀ କହୁଚନ୍ତି ତ ଦେଖ ଏମିତି ତ ବର୍ଷା ହଉଚି ଲାଗି ରହୁଚି।
ବର୍ଷା ତ ହବ ଯାହା ବି ହେଲେ ପୁରୀ
ଆଉ ଘରେ କେମିତି ଅଛନ୍ତି ସଵ୍।
କଣ
ତମ ପାଖେ ପ୍ଲସଟୁ କିଛି ବହି ନାହିଁ ତମ ପାଖେ ପ୍ଲସ
ହଁ ଅଛି। ହଁ ଅଛି ନବୁ ଆଗରୁ କହିଥିଲେ ଆଗରୁ କହିଥିଲେ ମୁଁ ଦେଇ ଦେଇ ଦେଇଥାନ୍ତି। ତମେ ଟିକେ ଲେଟ୍ କରି କହିଦେଲେ ଜଣେ ସାଙ୍ଗଟେ ସେ ତା ପୂର୍ବରୁ ମତେ ମାଗି ଦେଇଛି ତ। ତାକୁ ଦେଇ ତାକୁ ଦେଇଦେବି ଆଗରୁ କହି ଯେତେବେଳେ ଜଣେ ବଣ୍ଟା ନ ବୋଲି
ଓହୋ ସେ ଜଣେ ରକ୍ଷି ନେବେ ନା
ହଁ
ହଉ ଆଉ ହଉ ମୁଁ ପଚାରି କାହାକୁ ଗୋଟେ। ତାଙ୍କୁ କହି ତମର ବି ପ୍ଲସ୍ ଥ୍ରୀ ହେଲା ନା ମୁଁ କହିଲି ତମର ବହି ଥିବ
ନାଇ ଥିଲା ତ ଆଗରୁ କହିଥିଲ ମୁଁ ଦେଇ ଦେଇଥାନ୍ତ ତୁ ଟିକେ ଲେଟ ରେ ଏ କହିଲୁ ଆଉ ସିଏ ତ କହିସାରିଥିଲା ଆଉ ଆଗକୁ ତାକୁ ଆଉ ମନା କରିବି କି ମୁଁ ଦେବିନି। ଗୋଟେଟେ ବଣ୍ଟ ନଉ ଆଉ କହି ତ ଦେଇଛି ଯାହା ଫିଲରେ ଦବାକୁ ପଡିବ ନା
ହଁ ହଁ
ଆଉ ତୋ ମାମାଙ୍କ ଦେହ ପା କଣ ଖରାପ ଥିଲା। ହଁ ଭଲ ଅଛନ୍ତି। ଆଉ ଘରେ ମୁ କହିଲି ତ ମାମାଙ୍କ ଦେହ କେମତି ଅଛି କଣ ଶୁଣିଥିଲି ଦେହ ଖରାପ।
ହଁ ଭଲ ଅଛି ଆଉ ମାମା। ଟିକେ ମାମୁଁ ଘରେ ଯିବେ ମୋ ଆଈଙ୍କ ମୋ ଅଜାଙ୍କ ଦେହ ଟିକେ ଭଲ ନାହିଁ ତ ସେ ଟିକେ ମାମୁଁ ଘର କୁ ଯିବେ ବାହାରିଛନ୍ତି ସେଇଥିପାଇ ତାଙ୍କ ଦେହ ଟିକେ ଭଲ ନାହିଁ ଆଉ। ଥଣ୍ଡା ଫଣ୍ଡା ହେଇଯାଇଛି। ଆଉ ତମ ମାମୁଙ୍କ ପୁଅ ଆସିନାହାନ୍ତି।
ହଁ ଆଶ୍ ଏବେ ଆସିଥିଲେ ମୁଁ ଏବେ ଜଣେ ଭଉଣୀଙ୍କର ବାହାଘର ଥିଲା ତ। ସେ ଆସିଥିଲେ।
ଆଉ ତମ ମାମୁ ଘର ବା ସମ୍ବଲପୁର।
ହଁ ମୋ ମାମୁ ଘର ସମ୍ବଲପୁର ସମ୍ବଲପୁର ବରଗଡ।
ତମେ ଯାଅ ତମେ କେ ତମ ଆସ କେତେ ଯାଉଥିବ ନା ଯାଇନ କେବେ।
ନା ଆ ଆଉ କିଏ ଦଶ ବାର ବର୍ଷ ମୁ ମୁ ମୋ ମାମୁଁ ଘର ଦେଖେନି।
ତମେ ଏତେ ଦିନ ହେଲା ଯାଇନ ତ ମାମୁ ଘର
ନା ବା ଇଏ ଏତେ ବାଟ କିଏ ଟ୍ରେନ ରେ ଟ୍ରାଭେଲ କରିକି ଯିବ ଆ ଏତେ ଟାଇମ ବସିବ କିଏ ତାଠୁ ଭଲ ନ ଯିବା
କେତେ ଖ ନେମି
ତିନି ଚାରି ଘଣ୍ଟା ଲାଗେ ଯିବା ଆସିବା
ତିନି ଚାରି ଘଣ୍ଟା ନା
ହଁ
ଆଉ ତମ ଆଈଙ୍କ ଦେହ ଠିକ୍ ଠାକ ଅଛି।
ହଁ ଭଲ ଅଛି।
ଆଉ ତମ ମାମୁଙ୍କ ତାଙ୍କର କଣ ଝିଅ ନା ପୁଅ।
ମୋ ମାମୁଁଙ୍କର ଗୋଟେ ଝିଅ ଗୋଟେ ପୁଅ
ଖାଇବ କେତେବେଳେ ତିିନିଟା ତ ବାଜିଲାଣିି।
ମୋର ଟିକେ ଲେଟ୍ ଖାଇବା ତ। ମୋର ମୁଁ ଟିକେ ସବୁବେଳେ ଲେଟରେ ଉଠି ଲେଟ ରେ ଟିକେ ଖାଇବା ସେଥିପାଇଁ।
କହିଲ।
ମୋର ଟିକେ ଲେ ମୁଁ ଟିକେ ଲେଟରେ ଉଠେ ନା ଟିକେ ଲେଟରେ ମୋର ଖାଇବା।
ତମର ସେଦିନ କଲ କରିଥିଲ ତମ ପା କଣ ଗୋଟେ ତମ ଭାଇଙ୍କର କାହାର ଗୋଟେ ରିସେପସନ ଥିଲେ ଯାଇଥିଲ।
ହଁ କାଲି ଯାଇଥିଲି କାଲି ଜଣେ ଭାଇଙ୍କର ରିସେପସନ୍ ଥିଲା।
ଆଉ ସେଟି କଣ ରାନ୍ ଦି ଦି ହେରିକା ସବୁ ଯାଇଥିଲେ।
ହଁ ସମେସ୍ତେ ରାନୁ ଦିଦି ମୋ ରିଲେଟିଭ ହବନି କି ତ ସେଥିଲାଗି ଆଉ ସେ
ଆଉ ସବୁ ଘରେ କଣ କରୁଚନ୍ତି? ଆଉ ସିଏ ପା ମୋ ବଡ ଭାଇ ହବ।
ହୁଁ। ଆଉ ତମ ରୁନ ଦିଦିଙ୍କର କଣ ପା ଗୋଟେ ପୁଅ ନା ଝିଅ ଅଛି ସେ କୋଉଥରେ ପଢୁଚି?
ହଁ ସିଏ ଏବେ ୱାନ ରେ କ୍ଲାସ ୱାନ ରେ ହେଲା ତାର।
ଓ କ୍ଲାସ ୱାନରେ ପଢୁଛି ନା।
ହୁଁ।
ଆଉ ତମ ଭଉଣୀ କଣ କରୁଛି?
ମୋ ଭଉଣି ଏଇଠି ଶୋଇଥିଲା ଗଲା ଉପରକୁ ଆଉ। ଆରେ ମୁଁ ଯୋଉ ଡ୍ରଇଂ ହେରିକା କରୁଛି ତୁ ଗୋଟେ କାହାକୁ ଗୋଟେ ବୁଝୁନୁ ହଉ ବୁଝିବି, ସେଲ୍ ଫେଲ୍ କରିବା ପାଇଁ।
ମାନେ କିଏ ସବୁ ନବ ଏମିତି ତ?
ହଁ ସେଲ
ମୋ ସାଙ୍ଗମାନେ ବି କହୁଥିଲେ ତୋ ପାଖକୁ କୁ ଯିବେ ସବୁ ଉଁ ଶିଖିବାକୁ ବୋଲି।
ହଁ।
ମୁଁ କହିଲି ହଉ ମୁଁ ତାଙ୍କୁ ପଚାରେ ସେ ଯଦି ଅଲଗା ଲୋକଙ୍କୁ ଶିଖଉଥିବେ ତ ତମକୁ କେମିତି ଶିଖେଇବେ। ତାକୁ ଟ୍ରେ କହିଲେ ସେ ତୁମ ପାଖକୁ ଯିବେ, ଆଉ ତୁମକୁ ମାସକୁ ଯେତେ ହେବ ସେ ପଇସା ଦେବେ।
ଟ୍ରେନିଂ ନେବେ ତମଠୁ ମେହେନ୍ଦି ଆଟ ଫାଟ ଯାହାବି।
ଓହୋ।
ଏ ତମ ଟାଇମ ଟେବୁଲ ଟା କହିଥିଲା ମୁଁ କାଙ୍କୁ କହିଦେଇଥାନ୍ତି।
ହଁ।
ମୁଁ କହିଲି ହଉ ମୁଁ ତାଙ୍କୁ ପଚାରେ ସେ ଯଦି କହିବେ ମୁଁ ତାଙ୍କୁ କହିବି। ତମେ ଯିବ ସେଇଠି ଟ୍ରେନିଂ। ଆଉ ଯଦି ସେଲ କଥା କହୁଛ ମୁଁ ପଚାରେ କାହାକୁ କେତେ ଜଣଙ୍କୁ କଣ କୋଉ ଆଟ ସବୁ ସେଲ୍ କରିବ।
ମୁଁ ଯୋଉ ଲିପନାଟ ବନଉଛି ଜଗନ୍ନାଥ ଙ୍କ ଆ ଦେକ ର ସବୁ।
ହଁ ଜଣଙ୍କର ବି ମ୍ୟାରେଜ ଥିଲା ସେ ବ୍ରାଇଡଲ ମେହନ୍ଦୀ କଥା କହୁଥିଲେ।
ହଁ।
ହାତ ଗୋଡ ଦିଟା କରିବ ଆଉ ତାଙ୍କର ଆଉ ତାଙ୍କର ଦି ଜଣ କରିବେ। ବ୍ରାଇଡାଲ ଜଣେ କରିବ ଆଉ ଦି ଜଣ ଜଣେ କରିବେ। ମୁଁ କହିଲି ମୋର ଜଣେ ଅଛ ଅଛନ୍ତି ମୁଁ ତାଙ୍କୁ ପଚାରେ, ସେ ଯଦି କହିବେ ତାଙ୍କୁ କହିବି ଆଉ। ତମେ ଫ୍ରି ଅଛ?
ହଁ।
ଆଉ କେତେ କଣ ପ୍ରାଇସ୍ ନବ?
ସେଇ ଉଁ ଦି ହଜାର ତିନି ହଜା
ତିନି ଜଣ କରିବେ ଜଣେ ବ୍ରାଇଡାଲ୍ ଯିଏ ସିଏ କରିବ ଆଉ ଦି ଜଣ ସେମାନେ କରିବେ।
ହାତ ଅନୁସାରେ ନେଇକି।
ହଉ ମୁଁ କହିି ତାଙ୍କୁ ପଚାରିବି ଆଜି। ସେ ଯଦି କହିବେ ସେ ବ୍ରାଇଡାଲ୍ ମେହେନ୍ଦି କଥା ମୁଁ ଆପଣଙ୍କୁ ବୁଝିକି କହିବି ଆଉ।
ନ ହୋଉ।
ତାଙ୍କ ଘର କଟକ ଲିଙ୍କୋ। ତକରୁ କୋଉଠି ଗୋଟେ ଅଛି ଆପଣ ଯିବେ ନାଁ ସେ ତମୁକୁ ଆଣିବାକୁ ଯିବେ?
ହଁ ଯେ ହଁ ଆଉ ତୁ ବୁଝିକି ମତେ କେବେ ଗୋଟେ କହ।
ଆଉ କଣ ତମେ ସେଇ ଆପଣଙ୍କର ସେ ଫଟା ଫଟା ସେଲ୍ କଥା ମୁଁ କହିବି ତମୁକୁ ଆଉ କହିଲେ ଆଉ।
ହଁ ହଁ।